ହାଲୋ।
କଣ କରୁଛନ୍ତି?
ହାଲୋ।
ହାଲୋ।
ହୁଁ।
କଣ କରୁଛନ୍ତି?
ବସିଛି।
ଆଉ କଣ ଖାଇଛନ୍ତି?
ଚୁଡ଼ା ଆଉ ପକଡି। ଆଉ ତମର?
ଆଉ ମୁଁ ଖାଇଛି ପୁରୀ ତରକାରୀ ଖିରି ଖଟା।
ଉଁ ଆଉ କଣ ଖବର?
ହଁ ସବୁ ଭଲ।
ହଉ ଆଉ।
ଆଉ ମାମା କଣ କରୁଛନ୍ତି?
ମାମା ଯାଇଛନ୍ତି ତାଙ୍କ ଘରକୁ ସେପଟ ଘରକୁ। ଜଣଙ୍କର ମାମା ଖାଇଥିଲେ ଭା
ଆଜ୍
ଭାତ ଖାଇଥିଲେ ଭାତ।
ଆ
କଲି ସ୍କୁଲ ଯିବ?
କାଲି ଯାଇ ହବନି ସ୍କୁଲ।
କ ପାଇଁ।
ଆ ଯିବିନି ଆଉ ଇଛା ହଉନି।
ହୁଁ ହୁଁଁ।
ଆଉ।
କଣ?
ଆଉ ପାପୁନ୍ କଅ କରୁଚି?
ପାପୁନ୍ ପାପୁନ୍ ସିଆଡ଼େ ବସି ପାଠ ପଢ଼ୁଛି ତା ବାପା ପାଠ ପଢ଼ାଉଛନ୍ତି।
ବାପୁନୁ କୋଉ କ୍ଲାସ ହେଲା।
ପାପୁନ୍ ରଅ ସପ୍ତମ।
କୋଉ ସ୍କୁଲ ତାର।
ତାର ପିଜିଏନ୍ ପବ୍ଲିକ୍ ସ୍କୁଲ।
ହାଲୋ।
ହୁଁ।
କୋଉ ସ୍କୁଲ ତାର।
କହିଲି ବା ପିଜିଏନ୍ ପବ୍ଲିକ ସ୍କୁଲ।
ଆପଣ କାଲି ଲାଇବ୍ରେରୀ ଯିବେଟି।
ନା। ବର୍ଷା ହଉଚି ବା ବର୍ଷା।
ଆଉ ବାବା କଅ କଉଛନ୍ତି?
ବାବା କଅ କରୁଛନ୍ତି?
ବାବା ଯାଇଛନ୍ତି ବା ଅଫିସ୍ କୁୁ।
ଘରେ କଅ ଅଛି କ ମୁଁ ପତେଇଦେବି। କଅ ଅଛି ତମର କଅ ନାହିଁ
ପୁରା ଦଶଏଣ୍ଟି।
କୁସି କୁସି କଅ କରୁଛନ୍ତି ଖୁସି କଅ କରୁଚି?
ଖୁସି ଖୁସି ସୋଇଛି।
ବିଲେଇ ନାଁ ବି ଇଉଜୁ କରିବୁନି ବିଲେଇ ହଉ। ଆଉ ଆପଣଙ୍କ ଭାଇ।
କାହିଁକି?
ଆଇ ଆପଣଙ୍କ ଭାଇ କଅ କରୁଛନ୍ତି?
କାହିଁକି ତମେ କଣ? ଜନଗଣନା କରିବାକୁ ଆଇଚ ନା କଅ?
ହଁ ଜନଗଣନା।
ଖୁସି ଖୁସି କଅ କରୁଚି?
ଆମ ଝିଅଟି।
ନାଇଁ ତମ ବିଲେଇ ନାଁ ବେ।
ହୁଁ ସିଏ ସେପଟେ ଆଉ
ହୁଁ।
ଆଉ
ଆଉ ଆପଣଙ୍କର ଭୋଜି କେବେ ଆ
ଆମ ଭୋଜି ଆଠ ତାରିଖ ଦିନ। ମୁଁ ଯିବି ଭାତ ଡାଲି। ଖାଇବି। ଗୁପ୍ ଚୁପୁ ଖାଇବି ଆଇସକ୍ରିମ ଖାଇବି। ଓ ସବୁ ହେଇଥିବ ଷ୍ଟାଟର ଖାଇବି, ସବୁ କିଛି ଖାଇ କେତେ ମିନିଟ୍ ହେ
ଚାରିଟାରେ ହଁ
ଆଉ ଷ୍ଟାର୍ଟରରେ